ଆଜ୍ଞା ହ୍ୟାଲୋ। ନମସ୍କାର। କିଛି ନାଇଁ। ବସିଚି ବର୍ତ୍ତମାନ ଏବେ ସବୁ କାମ ସାରିକିରି ବସିଚି ପଦାରେ।
ଆଜ୍ଞା ଏତେ ରାତିରେ ପଦାରେ ବସୁଚନ୍ତି।
ନାଇଁ ନାଇଁ ପଦାରେ ମାନେ ଆମ ଆମ କବାଟକୁ ଲାଗିକି ଜଷ୍ଟ ଟିକେ ଏମିତି ବସିଚି, ରା ତିରେ ଟିକେ ଥଣ୍ଡା ଥଣ୍ଡା ପବନ ଦଉଚି। ସେଉ ଟିକେ ପାଞ୍ଚ ମିନିଟ ବସିକି ମୁଁ ଘରକୁ ପଳେଇବି ଶୋଇବି।
ଆଜ୍ଞା ଆଜ୍ଞା। ବନ୍ଧୁ ଆପଣ କହୁଚି ରାତିରେ ପଦାରେ ବସନ୍ତୁ ନାହିଁ କାରଣ ମଶା, ମାଛି ଆପଣ ତ ଜାଣିଛନ୍ତି ଏବେ ବର୍ଷେ ଦିନ ଆସିଲାଣି, ଏବେ ମଶା ଫସା କାମୁଡ଼ିଲେ ଆପଣଙ୍କୁ ବହୁତ ପ୍ରକାର ରୋଗ ହେଇଯିବ, ତ ଆପଣଙ୍କ ଭଲ ଚିନ୍ତାତା କରି ଆପଣଙ୍କୁ ଏ ଉପଦେଶ ଦଉଚି, ଆପଣ ରାତିରେ ନାଇଁ ବୁଝିଲେ।
ଆଜ୍ଞା। ନାଇଁ ଆପଣ ନାଇଁ ନାଇଁ ଡର କାଇଁ ଲାଗିବ, ମୁଁ ଡରେନା କାହାକୁ ବି କେବଳ ଈଶ୍ୱରଙ୍କୁ ଛାଡିଦେଲେ, ବାପା ମାଆଙ୍କୁ ଛାଡିଦେଲେ, ମୁଁ କାହାକୁ ଡରେ ନା। ଆଉ କୋଉ ମାନେ କୋଉ ଡର ଆପଣ କହୁଚନ୍ତି ଭୂତ ପ୍ରେତ କଥା?
ଆଜ୍ଞା ସେଇଭଳି କିଛି ଡର ଆପଣଙ୍କ ମନରେ ନାହିଁ?
ନାଇଁ ନାଇଁ ଆଜ୍ଞା ମୁଁ କାହାକୁ ଡରେ ନା, ମୁଁ ମୁଁ ଭଗବାନଙ୍କୁ ଡରେ, ଆଉ ମାତା ପିତାଙ୍କୁ ଡରେ, ଆଉ କାହାକୁ ଡରେନା।
ନାଇଁ ଆଜ୍ଞା ମୋର ସେଭଳି ଡର ବହୁତ ଅଛି ବୁଝିଲେ।
ଆମର ଆଜ୍ଞା ଆମର ଆଜ୍ଞା ଆମେ ଆମ ବିଲୁକୁ ଲାଗିଚି ଆମ ଘର, ବୁଝିପାଇଲେ ଆଜ୍ଞା ଆମର ବିଲ ବିଲ ମାନେ ବିଲ ମଝିରେ ଆମ ଘର। ଆଉ ଏଠି ମୁଁ ବିଭିନ୍ନ ପ୍ରକାର କଥା ଶୁଣିଚି, ଏଠି ରାତିରେ କିଏ ଚାଲିକି ଯାଆନ୍ତି। ଏମିତି ସେମିତି, ତାପରେ ଆପ ଆପଣଙ୍କୁ ମୁଁ କହି କହୁଛି ଯେ ଆମର କଣ କହିଲେ ଆଜ୍ଞା ଆମର ପୂର୍ବ ପୁରୁଷ ମାନଙ୍କର ପ୍ରଣାଳୀକୁୁ ନେଇକି ଆମେ ଚାଲୁଛୁ ବୁଝିପାରିଲେ। ତ ଆମ ପୂର୍ବ ପୁରୁଷ ମାନେ ରାତି ତିନିଟାରୁ ଉଠନ୍ତି ତ ମୁଁ ଆଜ୍ଞା ସାଢେ ତିନିଟାରେ ତ ଉଠି ପାରୁନି। ସାଢେ ତିନିଟାରେ ଉଠି ପଡୁଛି ଆଜ୍ଞା ମୁଁ ଦେଖୁଛି ବୁଲୁଛି ପଦାରେ ହଁ ଆଉ ଆମ ଘରେ ସମସ୍ତେ ଶିକ୍ଷିତ। ଆମ ଘରେ ମୋ ସାନ ଭାଇ ଅଛି ବଡ ଭଉଣୀ ମାତା ପିତା ସମସ୍ତେ ଜଲଦି ଉଠି ପଢନ୍ତି ଆଜ୍ଞା। ବୁଝିପାରିଲେ ଆଜ୍ଞା। ମୋ ଭାଇ ଉଠିକି ତାର ଯୋଗ ଫୋଗ କରେ ଆଜ୍ଞା।
ଆଜ୍ଞା ଏସବୁ କଥା କ ଆପଣ ବିସ୍ଵାସ କରନ୍ତି ନାାଇଁ ବୁଝିଲେ ଏଇଆ କହିବାକୁ ଚାହୁଁଛନ୍ତି।
ଆଜ୍ଞା ଆଜ୍ଞା ମୁଁ ବିଶ୍ଵାସ କରେ ନା ମୁଁ ନିଜେ ବି ବୁଲିଛି ଦେଖୁଛି।
ହଁ। ମୁଁ ମୁଁ ବୁଲୁଛି ମାନେ ଏମିତି ଝାଡୁ ଫାଡୁ ମାରୁଛି ଗୋବର ପାଣି ପକଉଛି। ମିସ୍ ଆମର ଓଡିଆ ଧର୍ମରେ ଅଛି ସେମିତି ସବୁ କରୁଚି।
ଓଡିଆ ଧର୍ମର ସବୁ ପ୍ରକାର ସଂସ୍କାର ଆପଣ ଜାଣିଛନ୍ତି। ଆଜ୍ଞା ଆପଣ ତିନିଟା ଭୋରୁ ଉଠୁଛନ୍ତି।
ତିନିଟା ତିନିଟା ସାଢେ ତିନିଟାରେ ଆଜ୍ଞା ଉଠି ପଡୁଛି ମୁଁ।
ଆଜ୍ଞା ଉଠି ଆପଣ କଣ କରୁଛନ୍ତି ଏତେ ସକାଳୁ
ଉଠିକି ପ୍ରଥମେ ତ ପ୍ରଥମେ ତ ଉଠିକି ଆମ ଠାକୁରଙ୍କୁ ପ୍ରଣାମ କରୁଛି। ଆ କାରଣ ସେ ସେ ସମୟରେ ତ ବାପା ମା ସମେତେ ଶୋଇଥିବେ ଏଇଟା ତ ଶୋଇବା ସମୟ ନା ରାତି ଚାରିଟା ପରେ ସମସ୍ତେ ଉଠନ୍ତି ସାଧୁ ମାନେ ଉଠନ୍ତି। ତିନିଟା ବେଳେ ଆମର ଟିକେ ପୂର୍ବ ପୁରୁଷଙ୍କୁ ନେଇ ଚଳି ଆସୁଛୁ ବୋଲି ମୁଁ ଉଠି ପଡୁଛି ତିଣ୍ଡାରେ ଉଠିକିରି ଟିକେ ଯୋଗ କରୁଛି। ଉଠିକି ତ ଟିକେ ଠାକୁରଙ୍କୁ ପ୍ରଣାମ କରିକି ପାଣି ଟିକେ ପିଉଛି ତାପରେ ପାଣି ପିସାରି ସାରିଲା ପରେ ଯୋଗ ଟିକେ କରୁଛି ତାପରେ ଟିକେ ଝାଡୁ ପୋଛା କରି ଟିକେ ଏମିତି ଇଏ କଲା ପରେ ଠାକୁରଙ୍କୁ ପୂଜା କରୁଛି ଠାକୁରଙ୍କୁ ପୂଜା କଲା ପରେ ଗୀତା ପଢୁଛି ତାପରେ ମାଳା ଜାପ କରୁଛି ତାପରେ ଆମ ମାନେ ଘର ଘରଠୁ ମାନେ ଅଳ୍ପ ବାଟରେ ମନ୍ଦିର ଅଛି ଆମ ଠାକୁର ଅଛନ୍ତି। ମୁଁ ତାଙ୍କ ପାଖକୁ ଯାଉଛି ଆସୁଛି ମନ୍ଦିରରୁ କାରଣ ମନ୍ଦିର ଗଲେ ଇଏ ସବୁଠୁ ଭଲ ଆପଣ ଯାଉଛନ୍ତି କି ନାଇଁ।
ଆଜ୍ଞା ଆମେ ତ ମନ୍ଦିର ଯାଉଛୁ ବୁଝିଲେ ଆପଣଙ୍କ କଥାବାର୍ତ୍ତା ସେଥିରୁ ଜଣା ପଡୁଛି ଆପଣ ବୋଧେ ବହୁତ ଭକ୍ତି ଭୟ ଲୋକ
ମୁଁ ଆଜ୍ଞା ଆମ ଘରେ ଆଜ୍ଞା ସମସ୍ତେ ଧାର୍ମିକ ବୁଝିପାରିଲେ ଆଜ୍ଞା ଆମ ଘରେ ସମସ୍ତେ ଧାର୍ମିକ।
ଆପଣଙ୍କ ସହ ଏଭଳି କଥା ହୋଇ ମତେ ବହୁତ ଖୁସି ଲାଗୁଛି ବୁଝିଲେ ବନ୍ଧୁ ବନ୍ଧୁ ଆପଣଙ୍କ ଗୋଟେ ଜାଣିବାକୁ ଚାହୁଁଛି ବୁଝିଲେ ଆପଣ ଯେପରି କହିଲେ ଯେ ଆପଣ କାହାକୁ ଡରନ୍ତିନି ମାନେ ମୁଁ ଯାହା ଯୋଉ କଥା ଆପଣଙ୍କୁ ପଚାରୁଥିଲି ବୁଝିଲେ।
ଆଜ୍ଞା ଆଜ୍ଞା
ବର୍ତ୍ତମାନ ଆମ ଗାଁ ରେ ଏକ କକା ହିସାବରେ ଜଣେ ହେବେ ବୁଝିଲେ।
ଆଜ୍ଞା।
ସିଏ ଗତ କିଛି ଦିନ ହେବ ବହୁତ ଡରୁଛନ୍ତି ବୁଝିଲେ ନା? ତାର କାରଣ ହେଲା ସେ କହୁଥିଲେ ସି ବହୁତ ଦିନ ତଳେ ଏକ ବାହାଘରରୁ ଫେରିଲା ସମୟରେ ତାଙ୍କୁ ଏକ ଧଳା ବସ୍ତ୍ରରେ ପିନ୍ଧୁଥିବା ଏକ ସ୍ତ୍ରୀ ଲୋକ ଦେଖିଲେ ବୁଝିଲେ।
ଆଜ୍ଞା।
କଥା ଯେ ସିଏ ଏକ ଭୂତ ସେଇ ଦିନ ଠାରୁ ସେ ଆଜ୍ଞା ବହୁତ ଡରୁଛନ୍ତି ମଧ୍ୟ ଆମ ଗ୍ରାମବାସୀ ତାଙ୍କ କଥା ଶୁଣି ବହୁତ ଡରୁଛନ୍ତି ତ ବନ୍ଧୁ ଆପଣ କୁହନ୍ତୁ ତା ଏକ ମନର ଭୟ ନା ଏକ ଅନ୍ଧବିଶ୍ଵାସ ମୁଁ ବୁଝିପାରୁନି କଧୁ
ନାଇଁ ଆଜ୍ଞା ମନର ଆଜ୍ଞା
ଆଜ୍ଞା କଣ କହୁଛନ୍ତି କୁହ ନା ନା ମୁଁ ଆଜ୍ଞା ପଚାରୁଚି ସେ ଲୋକ ମୋ କକା ଯିଏ ସିଏ ଆଜ୍ଞା ସତ୍ୟତା କଥା କହୁଛନ୍ତି ନା ଆଜ୍ଞା ତାଙ୍କ ମନର ଏକ ମାନେ କିଛି ଆଭାସ ହେଇଛି ସେ ଜାଣି ପାରୁନାହାନ୍ତି।
ନାଇଁ ନାଇଁ ଆଜ୍ଞା ମୋ କଥା ଶୁଣନ୍ତୁ ଏଇ ଦୁନିଆରେ ଭଗବାନ ଅଛନ୍ତି ମାନେ ଭୂତ ପ୍ରେତ ଅଛନ୍ତି। ଭଲ ଶକ୍ତି ଅଛି ଖରାପ ଶକ୍ତି ବି ଅଛି। ବୁଝିପାର ନ୍ତି ଆପଣ ତ ଦେଖନ୍ତୁ। ଆଜ୍ଞା ଆମର ମଣିଷ କଥାରେ ଅଛି ଛୁତି ଖିଆ ମୁତିଖିଆ। ଓଡ଼ିଆରେ ଆମର ଗୋଟେ କଥାରେ ଅଛି। ଛୁତିଖିଆ ମୁତିିଖିଆ ବାରଣ। ଆଜ୍ଞ ବୁଝିପାରୁଛନ୍ତି ଆଜ୍ଞା ଆ ମୁଁ ଟିକେ ଆଜ୍ଞା ଟିକେ ଶବ୍ଦ ମାନେ ଅକାଳିଆ କରଚି। ଆପଣ ଟିକେ ଖରାପ ଭାବିବେନି ଛୁତିିଖିଆ ମୁତିଖିଆ ବାରଣ କୁହାଇଛି କାରଣ ଜନ୍ମ ମୃତ୍ୟୁ ବା ବାରଣ କୁହାଇଛି। ବୁଝି ପାରୁ ଆପଣ ତ ଜନ୍ମ ମୃତ୍ୟୁ ହାତ ଆପ୍ ଆପଣ ଜାଣିଥିବେ ମଣିଷଟିଏ ଜନ୍ମ ହେଇଚ ଚି ମାନେ ସେ ମରିବ। ସେ କୋଡିଏ ବର୍ଷରେ ମରୁ ଚାଳିଶି ବର୍ଷରେ ମରୁ ଷାଠିଏ ବର୍ଷରେ ଶହେବର୍ଷରେ ମରୁ ଯେତେ ବର୍ଷରେ ମରିବା କଥା ମରନ୍ତୁ ଆପଣ ଆପଣ ଜାଣିଥିବେ ଏବେ ଏବେ ଲୋକ ନିଜ ମାନେ ନିଜେ ହିଁ ମୃତ୍ୟୁବରଣ କରି ଯାଉଛନ୍ତି। କିଏ କୋଉ ମାନେ କିଏ କୋଉ ଟେନସନରେ ରହୁଚି। କିଏ କଣ ରହୁଛି ବୁଝିପାରୁଛନ୍ତି ନା। କାହା ମନରେ କଣ ଅଛି। ଆଜ୍ଞା ହଁ କିଏ କୋଉ ରୋଗରେ ଅଛି କିଏ କିଏ କୋଉ ପ୍ରୋବ ଆଜ୍ଞା ହଁ ସେଇ ଆତ୍ମହତ୍ୟା କରୁଚନ୍ତି ବୁଝିପାରିଲେ ତ ତାଙ୍କ ଆୟୁ ଟା ପୁରୁନି ହେଲା ତାଙ୍କ ଆୟୁ ଟା ପୁରୁନି ତ ଆମ ଆମର କଣ ଜନ୍ମ ମୃତ୍ୟୁ ଟା ଲେଖା ହେଇ ଆମେ ତା ପୂର୍ବରୁ ଯଦି ତା ପୂର୍ବରୁ ଯଦି ମରିଯିବା ତାହେଲେ ଆମକୁ ସେଠି ପ ପହଞ୍ଚିବା ପାଇଁ ସମୟ ଲାଗିବ। ସେଠୁ କଣ ହୁଏ ଆଜ୍ଞା
ଆପଣ କହିବା କଥା ଯୋଉମାନେ ଆତ୍ମହତ୍ୟା କରୁଛନ୍ତି। କି ସମୟ ପୂର୍ବରୁ ସମୟରେ ଲେଖା ହୋଇନାହିଁ ତାଙ୍କ ପୂର୍ବରୁ ସେ ମରିଯାଉଛନ୍ତି। ତାହେଲେ ସେଇ ଶକ୍ତି ଭଳି ଶକ୍ତି ଆମକୁ କିଛି ନା କିଛି ଡରା ହଉଛି ଆପଣ କହିବା କଥା ଏଇଆ।
ଆଜ୍ଞା ଡରାଉଚି। ତାପରେ ସେମାନେ ଯୋଉ ମରିଯାଆନ୍ତି। ଯୋଉ ଯୋମ ଯାହାର ମୃତ୍ୟୁ ମାନେ ମୃତ୍ୟୁ ଲେଖା ମାନେ ଯାହା ଲେଖା ହେଇଛି ତା ପୂର୍ବରୁ ଯେ ମରିଯାଆନ୍ତି ତାଙ୍କର କୋଉଠି ବସବାସ ହୁଏ ନା ବୁଝିପାରୁଛନ୍ତି ଆଜ୍ଞା। ସିଏ କଣ ହୁଏ କହିଲେ ଆଜ୍ଞା ଆଜ୍ଞା ଏବେ ଆପଣ ଜାଣିଥିବେ ମାନେ ବ ଦୁଷ୍କର୍ମ ହୋଉଛି ବୁଝିପାରୁଛନ୍ତି। ଦୁଷ୍କର୍ମ ମାନେ ମଣିଷ ଦୁଷ୍କର୍ମ କରୁଚି ମହିଳାଙ୍କ ସାଙ୍ଗରେ ତାପରେ ତାକୁ ତା ସାଙ୍ଗେ ଦୁଷ୍କର୍ମ କରୁଛି କରୁଛି ଆଜ୍ଞା ତାପରେ ତାକୁ କଣ କରୁଚି ନା ମାରି ଦୋଉଚି ବୁଝିପାରୁଛନ୍ତି। ଆପଣ? ମାରି ଦୋଉଚି ଆପଣ ଯୋଉ କହିଲେ ଧରା ଧଳା ଶାଢୀ କଥା ସେ ଧଳା ଶାଢୀ ସ୍ତ୍ରୀ ଲୋକଟେ ଆସୁଚି ଉଠି ଆପଣ ବୁଝିପାରୁଛନ୍ତି। ତ ଧଳା ତା ତା ସାଙ୍ଗରେ କିଛି ଆଜ୍ଞା।
ନ ମାରିଲେ ଆଜ୍ଞା ସେ ତାଙ୍କ ନାଁ ଯାଇ କହିଦବ। ଏବଂ ଅଭିଯୋଗ କରିଦେଲେ ଏ ମତେ ଡଣ ପାଇବ ଯେ ସେଥିାପାଇଁ ଆଜ୍ଞା ତାକୁ ମାରି ଦେବି ଯାଉଚି।
ଆଚ
ରେ ଆଜ୍ଞା ସେ ସବୁ ନାହିଁ ଯେ ଇଏ ଆଜ୍ଞା ଆଗକୁ ତା ଆତ୍ମା ଡରାଇବ।
ଆଜ୍ଞା ନାଇଁ ତାଙ୍କୁ ଆଜ୍ଞା ଡରାଇବନି ତାଙ୍କୁ ଆଜ୍ଞା ଡରାଇବନି ବୁଝିପାରୁଛନ୍ତି। ତାଙ୍କୁ ଆଜ୍ଞା ଡରାଇବନି କିନ୍ତୁ ସିଏ ଯୋଉଠି ମରିଥିବେ। ଆପଣ ଯଦି ସେଇ ବାଟ ଦେଇକି ଯିବେ ଏକୁଟିଆ ବୁଝିପାରୁଚ ସିଏ ଆପଣଙ୍କୁ ଆ ତାପରେ କଣ କହିଲେ ଆଜ୍ଞା ଦେଖନ୍ତୁ ଆମର ସୃଷ୍ଟ ଟି ରେ ସବୁ ପ୍ରକାର ଇଏ ଅଛି ଗ୍ରହ ଅଛି ଇଏ ଅଛି ଆମ ଯୋଉ ଆମର ଯୋଉ ମାନେ ମଣିଷ ଯଉ ଶରୀରଟା ତିଆରି ହେଇଚି ସେଇଟା ଗ୍ରହରେ ତିଆରି ହେଇଚି। ବୁଝିପାରୁ ଚନ୍ତି ଗୋଡଟା ହଉଛି ଆମର ସନି
ଛି ଅସୁବିଧା ନାହିଁ। ଆପଣ ଧୀରେ ଧୀରେ କଥା ହୁହନ୍ତୁ। ବନ୍ଦୁ ଶୁଣନ୍ତୁ ମୁଁ କଣ କହୁଚି ଆପଣଙ୍କୁ?
ଆଜ୍ଞା।
ତାଙ୍କଠୁ ଶୁଣିକି ବହୁତ ଖୁସି ଲାଗିଲା ଯେ ଆପଣ ମତେ ବୁଝାଇଲେ ଯେ ଖରାପ ଶକ୍ତି ବିଷୟରେ ଭଲ ଶକ୍ତି ବିଷୟରେ।
ଆଜ୍ଞା।
ମୁଁ ଜାଣିବାକୁ ଚାହୁଁଛି ବର୍ତ୍ତମାନ ମୁଁ ରାତିରେ ଯିବା ଆସିବା କରୁଛି ବୁଝିଲେ ନା। ତ ଆଜ୍ଞା ମୁଁ ଏଭଳି କିଛି ଦୃଶ୍ୟ ନ ଦେଖିବାକୁ ଚାହୁଁଛି ବୁଝିଲେ। ଯାହାକି ଆଗରୁ କେବେ ଦେଖି ନାହିଁ ବୁଝିଲେ ହେଲେ ମନରେ ଏଭଳି ଭୟଏକ ପଶି ସାରିଲାଣି ଯେ ରାତିରେ ରାତ୍ରି ସମୟରେ ଏବଂ କୁଆଡେ ଯିବାକୁ ଇଚ୍ଛା ହେଉନାହିଁ ମନରେ ମଧ୍ୟ ଭୟ ରହୁଛି ସେଥିପାଇଁ ମୁଁ କୋଉଠିକି ରାତିରେ ଯିବା ଆସିବା କରୁନାହିଁ ବୁଝିଲେ। ମୁଁ ଘରେ ମଧ୍ୟ ସାନ ଭାଇ ଅଛି ସିଏ ମଧ୍ୟ ଏ ସବୁ କଥା ଗାଁ ରେ ଶୁଣି ଆସିଲା ପରେ ସେ ମଧ୍ୟ ରାତିରେ ଟିଉସ ନ ଯାଉନାହିଁ କାରଣ ରାତିରେ ଟୁସନ ଅଧିକ ସମୟ ଯାଏ ରହୁଛି ବୁଝିଲେ। ତାକୁ ମଧ୍ୟ ବାପା ନବା ଆଣିବା କରିଲେ ସେ ଯାଉଛି ନ ଯୋଉଦିନ ବାପା ବାପା ଆଜ୍ଞା ରହୁନାହାନ୍ତି ସେଦିନ ସିଏ ମଧ୍ୟ ଯାଉନାହିଁ ବୁଝିଲେ ତ ବନ୍ଧୁ ତାକୁ ଏମିତି କଣ କହିବି ଯେ ତା ମନରେ ଭୟଟି ପଳେଇବ ମତେ କୁହନ୍ତୁ।
ଆଜ୍ଞା ଏ ଆପଣଙ୍କର ପ୍ରଶ୍ନର ଉତ୍ତର ମୋ ପାଖରେ ଅଛି ଶୁଣନ୍ତୁ ଆମର ଆଉ ଆମର ଛୋଟରୁୁ ଆମ ଆମେ ବଡ ହଉ ବୁଝିପାରୁଛନ୍ତି ତ ଆମର ଯେ ଯେତେବେଳେ ଆମର ଅଠର ବର୍ଷର ପିଲା ହେଇଯାଉଥିଲେ ବୁଝିପାରୁଛନ୍ତି ଆପଣ ତ ଆମର କଣ ହୁଏ କହିଲେ ପୂର୍ବ ପୁରୁଷ ମାନେ ଅ ମାନେ ଖରା ହବା ପୂର୍ବରୁ ବୁଝିପାଇଲେ ଆମ ଆଗରୁ ଘଣ୍ଟା ବି ନଥିଲା ଆଜ୍ଞା ବୁଝିପାରୁଛନ୍ତି। ତ ସୂର୍ଯ୍ୟ ଯେତେବେଳେ ବରମ୍ ମୁଣ୍ଡକୁ ଆସିବେ ଆମେ ଜାଣିପାରିବୁ ଯେ ଦିଟା ବାଜିଗଲା ବୁଝିପାଇଲେ। ହଁ ତ ସେମିତି ଆମେ ଆମେ କଣ କହିଲେ ଏମିତି ଅନ୍ଦାଜରେ କହିଦେବୁ ଯେ ବା-ବାରଟା ବାଜିଗଲା ଦିଟା ବାଜିଗଲା ବୁଝିପାରୁଛନ୍ତି ତ ସେ ତା ପୂର୍ବରୁ କାମଟା ସାରିକି ଆସିବେ। ତ ତା ପୂର୍ବରୁ ଯିବାକୁ ହେଲେ ତ ଆମକୁ ଜଲଦି ଯିବାକୁ ପଡିବ। ତ ଜଲଦି ଯିବାକୁ ହେଲେ ଆମକୁ କଣ
ଆଜ୍ଞା।
ରାତି ତିନିଟା ରାରୁ ଯିବାକୁ ପଡିବ ଆପଣ ଜାଣିନାହାନ୍ତି ଆପଣ ଭାବୁଛନ୍ତି। ଏତିକି କୃଷକ ଜୀବନ ସହଜ। କୃଷକକ ଗରିବ କୃଷକ ଗରିବ ନୁହେଁ ସବୁଠୁ କୋଟିପତି ହଉଛି କୃଷକ। ବୁଝିପାରୁଛନ୍ତି ଆପଣ ବିଜ୍ଞାନ ଠାରୁ ବି ବିଜ୍ଞାନ ଠାରୁ ବି ଶକ୍ତିଶାଳୀ ହଉଛି ଗୋଟେ କୃଷକ ବୁଝିପାରୁଛନ୍ତି ଆପଣ। ସେଠୁ କଣ ହେଇଛି କହିଲେ ଆଜ୍ଞା ତାପରେ ସିଏ ଆମର ଆମେ ଆଜ୍ଞା ସମସ୍ତଙ୍କୁ ନେଇକି ଚଳିବା। ତ ଆପଣଙ୍କ ଭାଇ ଯଦି ଡରୁଛନ୍ତି ଆପଣଙ୍କ ମନରେ ବି ଯଦି ଭୟ ଅଛି ଆମର ପ ପୂର୍ବ ପୁରୁଷ ମାନେ ବି ଡରୁଥିଲେ ତ ସେମାନେ ରାମୁଙ୍କ ନାମ ଜପ କରୁଥିଲେ ହେଲା ତ ଆମେ ସବୁ କ୍ଷେତ୍ରରେ ଟିକେ ଟିକେ ଆମେ ବେଶୀ ନହେଲେ ନାଇଁ ଅଳ୍ପ ମାତ୍ର କି ଯଦି ଆମେ ଭଗବାନଙ୍କୁ ଡାକିବା ରାମ ରାମ ଜାପ କରିବା ବୁଝିପାରୁଛନ୍ତି ନା ଆଜ୍ଞା ତ ବହୁତ ନାମ ଅଛି ଆଜ୍ଞା ଆମର ବହୁତ କିଛି ମାନେ ମନ୍ତ୍ର ଅଛି ଏବେ ହନୁମାନ
ବୁଝିଲି ବନ୍ଧୁ ଆପଣଙ୍କୁ କହିବା କଥା ମୋ ସାନ ଭାଇ କ ମୁଁ ସାହସ ଦେବି ଯେ ଏଭଳି କିଛି କିଛି ନାହିଁ ଏବଂ ତାକୁ କହିବି ଯଦି ଡର ଲାଗୁଛି ତାହେଲେ ପ୍ରଭୁଙ୍କ ନାମ ଧରି ତୁ ଆଗକୁ ଗତି କର ଯେ ତମକୁ ତତେ ଆଉ କେବେ ଡର ମାଡିବନି ଏହା ଆପଣ ବୁଝେଇଉଛ ବହୁତ ଖୁସି ଲାଗିଲା ଆପଣ ଆପଣଠୁ କଥା ଜାଣିକି ଆପଣ ମଧ୍ୟ ମୁଁ ଡର ବହୁତ କମେଇ ଦେେଲେ ବୁଝିଲେ ବୁନ୍ତୁ ମୁଁଣ ଏ ମଧ୍ୟ ଆପଣ ସୁକ୍ମ ସାନ ଭାଇ ପାଇଁ ବହୁତ କଥା କହିଲେ ମୁଁ ମଧ୍ୟ ତାକୁ ଏଇ ଉତ୍ତମ ଶିକ୍ଷା ଦେବି ବୁଝିଲେ ଏବଂ ତାକୁ ସବୁ କଥା ଜଣାଇ ତା ସାହସ ଦୃଢ କରିବି ବର୍ତ୍ତମାନ ବନ୍ଧୁ ମୁ ରଖଛି ବୁଝିଲେ ଶଭରାତ୍ରି
ଆଜ୍ଞା ଆଜ୍ଞା ଶୁଭରାତ୍ରୀ